ଦୁ।
ହୁଁ।
କେଉଁ ଦିନ ଆସିଲ ବନ୍ଧୁ, ବନ୍ଧୁ ନମସ୍କାର ବନ୍ଧୁ।
ବନ୍ଧୁ ଜୟ ଜଗନ୍ନାଥ ବନ୍ଧୁ। କେମିତି ଅଛନ୍ତି?
ବନ୍ଧୁ ଭଲରେ ଅଛି ବନ୍ଧୁ। ବହୁତ ସମୟ ପରେ ଆପଣଙ୍କ କଥା ମନେ ପଡ଼ିବାରୁ ମୁଁ ଆପଣଙ୍କୁ ଯୋଗାଯୋଗ କରୁଚି ଜାଣିଲେ। ଆଜ୍ଞା ହଁ ଆ ଦେହପା ଭଲ ଅଛି ସବୁ?
ହଁ ଏ ଟିକେ ମାନେ ଥଣ୍ଡା ହେଇଯାଇଚି ଆଉ ବର୍ଷା ଦିନର କଥା ଆଉ କଣ ଆଜି ସୁଖ ପରେ ଦୁଃଖ, ଦୁଃଖ ପରେ ସୁଖ ଚାଲି ରହିବ ଜୀବନ ସଂଘର୍ଷରେ ଅଛି ଆଉ।
ହଁ ସିଏ ତ ହବ ଆଉ। ଆଉ ବନ୍ଧୁ ବହୁତ ଦିନରୁ ମନେ ଥିଲା, ମନେ ପଡୁଥିଲା ଆଣ ଆପଣଙ୍କ କଥା ହେଲା। ଆଜି ଟିକେ ଯୋଗାଯୋଗ କରିବାକୁ ଇଚ୍ଛା ହେଲା ବୋଲି ଆପଣଙ୍କ ସ ଯୋଗାଯୋଗ କଲି। ଆଉ କଣ ପାଇଁ ଯୋଗାଯୋଗ କଲି, ମୁ କଣ ଭାବି ବିିକ ମନେ କହି ପଚାରିବେନି ପ୍ରଶ୍ନ ମୋତେ?
ଆଜ୍ଞା ନିଶ୍ଚୟ ପଚାରିବି, କଣ ଭାଇ କଣ ଆପଣଙ୍କଥିରେ କିଛି ଶବ୍ଦ ହେଉଚି। ଟିକେ ଦୂରେଇ ରୁହନ୍ତୁ।
ଆଜ୍ଞା ବେଙ୍ଗ ବେଙ୍ଗୁଲି ତ ପ୍ରାକୃତିରେ ଯେହେତୁ ପ୍ରାକୃତିକ ଇଏ ସେଗୁଡା ହବ। ଭାଇ ଆଜ୍ଞା ସେ ସେମିତି କଣ ଧଇଲେ ଆଉ ହେବ କି।
ଆଜ୍ଞା ଜୋରେ ଶୁଭିଲା ତ ଆଜ୍ଞା ଆଉ ଭୁଲ ହେଇଗଲା ମୋର। ଦ୍ୱାରା ଆପଣ କଣ ପାଇଁ? ଆଜ୍ଞା କୁହନ୍ତୁ। ଆଜ୍ଞା ଆପଣ କଣ ପାଇଁ ମୋତେ ଫୋନ କରିଥିବେ ହେଲେ ଆଉ କଣ କହିବାକୁ ଚାହୁଁଚନ୍ତି କୁହନ୍ତୁ ତାହେଲେ।
ଆଜ୍ଞା ଉଁ ଏଇଥିପାଇଁ ଯୋଗାଯୋଗ କରିଥିଲି ଯେ, ଆପଣଙ୍କ କଥା ଟିକେ ମନେ ପଡ଼ିଗଲା ଆମର ଯେଉଁ ପିଲାବେଳେ ଆମେ ଗାଁ ଇଏରେ ଖେଳନ୍ତି। ମନେ ଅଛି ଆପଣଙ୍କର ସେ ଗୁଲି ଖେଳ ଆଉ ଡାବଲ ପୁଆ। ଲୁଡ଼ୁ
ଆଜ୍ଞା, ଆଜ୍ଞା ନଡ଼ିଆ ତେଲ ଡବାରେ ବା ଗୋଟେ ବାଡିରେ।
ତେଲ ଡବା ସରିଗଲା ପରେ, ଘରୁ ତାକୁ ନେଇକି ଆମେ ଖେଳା ଖେଳି କରନ୍ତି ଆଜ୍ଞା।
ଆଜ୍ଞା।
ସିଏ ଯୋଉ ମଜା ଅଭୁଲା ସ୍ମୃତି ସେ କଣ ସବୁ ଇଏରେ ମନେ ପଡିବ ଏଟ ସବୁବେଳେ ମନେ ପଡିବନି ଆଜ୍ଞା। ଠିକ୍ ସମୟରେ ମନେପ ପଡ଼ିବ
ଆଜ୍ଞା।
ଆଜ୍ଞା ତାହେଲେ ଆପଣ ମାନେ ସେ ଭରପୁରରୁ ଏବେ ତ ମୁଁ ବାହାରେ ଅଛି ଆପଣ ଏବେ ବି ସେ ଖେଳ ଖେଳୁଥିବେ ବର୍ଫରୁ ଲାଭ ହବ ଆଉ ମଜା ଉଠଉଥିବେ ଆ ମୁଁ
ପିଲାବେଳ ଖେଳ ଖେଳିବାକୁ ସେଇଥିପାଇଁ ତ ମୁଁ ଆପଣଙ୍କୁ ଯୋଗାଯୋଗ କଲି ନା। ମନେ ପଡିବ ଟିକେ କଥାବାର୍ତ୍ତା ହେବା ସେ ବିଷୟରେ ସେ ଟିକେ ପୁରୁଣା ସ୍ମୃତି ଏତିକେ ଟିକେ ମନେ ପକେଇବା ବୁଝିଲେ।
ଆଜ୍ଞା।
ଆଜ୍ଞା।
ହଁ ଆଜ୍ଞା ତାହେଲେ ଆପଣ ଯୋଉ କହୁଛନ୍ତି ତାହେଲେ ଆପଣ ମାନେ ମାନେ ମୁଁ ଖେଳିଚି ମୋର ଆଉ ମନ ନାହିଁ ଆପଣ ଟିକେ ମତେ ଟିକେ ଟିକେ ମାନେ ବୁଝେଇଦେଲେ କେମିତି କଣ ଆଉ ମନ ପଡ଼ୁନି କହିଲେ ଦେଖିବା କେମିତି କଣ ଖେଳନ୍ତି ଆପଣଙ୍କର ମନ ଅଛି କି ନାହିଁ।
ଆଜ୍ଞା କେମିତି କଣ ଖେଳୁଚି ଏ ସ ସ ବର୍ତ୍ତମାନ ତ ଆମେ ବର୍ତ୍ତମାନ ଆମେ ବଡ ହେଇଗଲେଣି ସିନା ଆଉ ଆମେ ପୂର୍ବରୁ ପୁଣି ଯୋଉ ଖେଳୁଥିଲେ ସେ ପିଲା ବେଳେ ସେ ଯୋଉ ଡାବଲ ପୁଆ ଯୋଉଟା କୁହନ୍ତି କି ଯୋଉ ନଡ଼ିଆ ଚାଳ ଡବାରେ ଆଣନ୍ତି। ବୁଝିଲେ?
ଆଜ୍ଞା ଆଜ୍ଞା।
ଆଜ୍ଞା, ସେଟା ଆଣିକି ପ୍ରଥମେ ଗୋଟେ ଭଲ ପଡିଆ ଦେଖିକି ସଫା ଜାଗା ଦେଖିକି ଗୋଟେ ଛୋଟିଆ ଚାଖେଣ୍ଡେ ଆଙ୍ଗୁଳି ଚାଖେଣ୍ଡେ ର ଓଷାର ର ଗୋଟେ ଗୋଟେ ଗାତ ଟେ ଖୋଳିବା ବୁଝିଲେ?
ଆଜ୍ଞା।
ଦି ହାତିକିଆ ଲମ୍ବାର ଏକ ବାଡିଟେ ଆଣଆ। ତାକୁ ଆଣିକି ସେଇ ଇଏରେ ଆଉ ଗୋଟେ ଗଟେ ନଡିଆ ବଡ ଡବା ହଉ କି ଛୋଟ ନଡିଆ ତେଲ ଡବା ହଉ। ବୁଝିଲେ ହଳଦିଆ କଲର ର ହଳଦିଆ ରଙ୍ଗର ଆଣି ରଖିବା। ଆଉ ତାକୁ ଦୁଇ ତିନିଟା ପିଲା ମିଶିକି- ଭାଗ ହେବେ ଦୁଇ ଦଳ କରିବେ ବୁଝିଲେ ଭାଗ ହେଇ ସାରିଲା ପରେ ଦୁଇ ଦଳ ହେଇସାରିଲା ପରେ ଯିଏ ଜିତିବ ବିଜୟ ହାସଲ କରିବ ଇଏର- ତା ପ୍ରଥମେ ତାର ଖେଳିବ। ସିଏ ତାର ଯେତେ ଅଧିକା ଶହେ ଆମର ରଖୁ ବିଜୟ, ଯିଏ ଶହେ କରିବ ପ୍ରଥମେ ସିଏ ହିଁ ଜିତିବ। ବୁଝିଲେ। ଆଜ୍ଞା। ଆଜ୍ଞା ଆପଣଙ୍କ ମୋର ତ ଥରେ ହେଇଥିଲେ। ବୁଝିଲେ?
ଆଜ୍ଞା।
ସାଉଣ୍ଡ ହଉଛି ଆଜ୍ଞା। ବୋଧେ ଯୋଉ ଶବ୍ଦ ହଉଛି କିଛିଟା।
ହଁ ଆଜ୍ଞା ଏଇ ମୋ କତିରେ ଗୋଟେ ଛୋଟ ଭାଇ ମାନେ ଟିକେ ଇଏ କରିଦେଲେ ତ ବୁଝିପାରୁଥିବେ।
ଆଜ୍ଞା ସେ ଏମିତି ହେଲେ କଣ? ଏମିତି ହେଲେ କଣ ଲାଭ ମିଳୁଛି କହିଲେ? ସେ କଣ ଚାହୁଁନାହାନ୍ତି ଆମ ସାଙ୍ଗରେ ଯାଇକି ଜଳଖିଆ ଖାଇବା ପାଇଁ।
ଆଜ୍ଞା। ଜଳଖିଆ ଖାଇବ ନା ତାକୁ ତ ଘରୁ ବାହାର କରେଇ ଦେବେନି ଆଉ। ଜଳିିଖିଆ କିଛି ଖାଇବୁନି। ଆଉ କୁହନ୍ତୁ ଆପଣ କଣ କହୁଥିଲେ?
ଆଜ୍ଞା ତାକୁ ଟିକେ କୁହନ୍ତୁ ବନ୍ଦ କରୁ। ଏମିତି ହେଲେ କଣ ଅଭଦ୍ରାମୀ। କଲେ କଣ ଭଲ ଲାଗିବ। ଆମକୁ ଭଲ ଲାଗିବନି କି ତାଙ୍କୁ ଭଲ ଲାଗିବନି। ବୁଝିଲେ? ଆଉ ଆଜ୍ଞା ଯୋଉ କହୁଥେଲି ଖେଳ ବିଷୟରେ। ଏ ସେ ଭାଇ ବି ଖେଳୁଥେବେ ଆପଣ ବି ଖେଳୁଥିଲେ ଯୋଉ ୱଡେ ହେଇଥେଲେ।
ଆଜ୍ଞା।
ଆମେ ଯୋଉ ବି ବିପକ୍ଷ ଟିମକି ବିଜୟ ହାସଲ କରିଥିଲେ ହରେଇକି। ଇଏ ଯୋଉ ମଜା ପ୍ରଥମେ ପଡି ଥିଲା ଦଶ ଟଙ୍କିଆ। ଯିଏ ଜିତିବ ଦଶ ଟଙ୍କା ପାଇବ। ବାଜି ପଡିଥିଲା। ବୁଝିଲେ?
ହଁ ଆଜ୍ଞା।
ଆପଣ ଯୋଉ ଶହେ ବାଡେଇ ଥିଲେ। ମନେ ଅଛି?
ଆଜ୍ଞା ଆଜ୍ଞା। ନିଶ୍ଚୟ।
ଆଜ୍ଞା କ କହିଲେ ଦେଖିବା ସେ ଶହେ କେମିତି କଣ ବାଡେଇଥିଲେ?
ଆଜ୍ଞା ଆପଣ ଯୋଉ କହୁଥିଲେ ମାନେ ଜଣଙ୍କ ଆଡେ କେତେ ଜଣ ପିଲା ଥିବେ ଟିକେ କହିଦିଅନ୍ତୁ, ମୋର ଟିଏ ମନ ପଡ଼ନି। ଜଣଙ୍କ ଆଡ଼େ ଖାଲି ଟିକେ ପିଲା କହିଦିଅନ୍ତୁ, ମୁଁ ବ କହିଦେବି।
ବନ୍ଧୁ ଜଣଙ୍କ ଆଡେ-ଏଁ ଅତି କମ୍ ରେ ପାଞ୍ଚ ଜଣ ଥାଆନ୍ତି। ବୁଝିଲେ? ପାଞ୍ଚ ଜଣ ଡାଁ ରୁ ବାଁ, ଡାଁ କରରୁ ବାଁ କଡ ଯାଏ ସବୁ ଜଗିଥିବେ।
ଆଜ୍ଞା, ଆଜ୍ଞା। ହଁ, ମୁଁ କହୁଛି ଶୁଣନ୍ତୁ, ଆଜ୍ଞା। ଆଜ୍ଞା।
ଆଜ୍ଞା, ଆପଣ ଯୋଉ କହିଲେ, ଡାଁ ରୁ ବାଁ କର। ଆଉ ଗୋଟେ ମାନେ ଥାଏ, ବଡ ପିଲା କି ଛିଟା ବଡ଼ ପିଲା ଥାଆନ୍ତି। ଆପଣ ଯଉଠି ବାଡ଼େଇଆକୁ ମାନେ ଡବାକୁ ବାଡ଼ଉଥିବେ ମୁହଁରେ। ସେ ବ ମାନେ ଡବାକ ଟିକେ ପଛୁକୁ କିମ୍ବା ଆଗକୁ ଠିଆ ହେଇ ଥିବେ। ଯେମିତିକି ସେ କେ ଧରି ପକେଇଲେ ସେ ଯଉ ଡବାଟା ଉଠୁଥିବ ଉପରକୁ ଧରି ପକେଇଲେ, ଆପଣ ମାନେ ଖେଳ ସ ଛାଡ଼ିଦେବେ। ଯାହାଫଳରେ ଆପଣ ଜିତ୍ ତି ପାରିବେନି। ଆ ଯୋଉ ମୁଁ ଆଜ୍ଞା ଶୁଣିପାରୁଛନ୍ତି ତ?
ଆଜ୍ଞା, ଶୁଭୁଛିି।
ଆଜ୍ଞା, ତାହେଲେ-ଏ ଆପଣ ଯୋଉ କହିଲେ ‍ସ୍ଵ ଶହେ କଲେ ପ୍ରଥମେ ଜିତିବେ। ତାହେଲେ ମୁଁ ବି ବାଡ଼େଇଥିଲି। ଯେମିତିକି ସିଏ, କିତିଟା ପିଲା ଅଛନ୍ତି, ଆମ ଗ୍ରାମରେ। ଏ ତାକୁ ଧ କିଛି ମାନେ, ମୋର ଯୋଉ ଡବାଟା ଉଡି ଉଡି ଯାଏ। ତାକୁ ଧରିଆକୁ ବୟସ କରି ସି ତାଙ୍କର ମାନେ ଗୋ ପଡ଼ିଯିବା ପଡ଼ିଯାଇଥିଲେ, ଆଉ ମୁଁ ସେ ଫଳରେ ବହୁତ ହସି ଥିଲି। ଯାହା ମଧ୍ୟରେ ମତେ ହସ ମାଡ଼ିଥିଲା। ଆଉ ମୁଁ ସେ ଶହେ ବାଡ଼େଇକି ଆମ ଉଁ ପିଲାମାନଙ୍କୁ ସବୁ ଜିତେଇଥିଲି। ମତେ ବି ଦଶ ଟଙ୍କା ଖାଇକି ଆମେ ଯଉ ଯାଇଥିଲୁ, ଉଁ ଦୋକାନକୁ। ହୁଁ-ଉଁ ମାନେ ଦୋକାନ
ଆଜ୍ଞା, ଆଉ ଗୋଟେ କଥା ମନେ ଅଛି? ଗୋଟେଁ ପିଲାଟେଇ-ଇଁ ବର୍ତ୍ତମାନେ ଗ୍ରାମର ଉଚ୍ଚ ଶିକ୍ଷିତ, ଯୋଉଁ ଉଚ୍ଚ ଇଏ ମାନେ ନାମ କରିଚି, ଯୋଉ ବେରୋଜଗାର ମାନଙ୍କୁ ରୋଜଗାର ଦଉଛି। ସେ ପିଲାର ବଲ୍ ଯୋଉ ଜଣେ ଏକ-ଅ ବଡ ଭାଇ ହେବେ। ଟାଣି ଦେଇଥିଲେ ତାକୁ, ଯାହା ଦ୍ଵାରା ତାର ହୁଁ, ଆଭ୍ୟନ୍ତରୀଣ ଅଜ୍ଞ ଅଙ୍ଗରେ ଟିକେ ପ୍ରଭାବ ପଡିଥିଲା। ରକ୍ତ ବାହାରିଥିଲା।
ଆଜ୍ଞା, ଆଜ୍ଞା। ମନ ଅଛି, ଆଜ୍ଞା, ତାକୁ ଆମେ
ଆଜ୍ଞା। ତା ଶଶୁରର ସମ୍ପତ୍ତି ପୁରା ନଷ୍ଟ ହେବାରେ ବସିଥିଲା। କିନ୍ତୁ ଆମେ କିଛି ଆମ ଗ୍ରାମର ଯୁବକ
ଆଘ୍ୟାଁ।
ତାକୁ ସାହାଯ୍ୟ କରିଥିଲୁ, ତା ଶଶୁର ଘର ସମ୍ପତ୍ତି ନଷ୍ଟ ନହେବାରେ। କାରଣ, ସେ ଶ୍ୱଶୁରଘର ସମ୍ପତ୍ତି ନଷ୍ଟ ହେଇଥିଲେ, ମାନେ ଆମେ ତାର-ଅ ମାନେ ଭୋଜି ଖାଇ ପାରି ନଥାନ୍ତୁ, ବୁଝିଲେ ନା!
ଆଜ୍ଞା।
ଆମେ କଣ ଚାହିଁବୁ କି, ଗୋଟେ ସାଙ୍ଗ ବାଡୁଅ ହେଇକି ରହୁ?
ଆ-ଆଜ୍ଞା, ନିଶ୍ଚୟ!
ଆଜ୍ଞା, ଆଜ୍ଞା। କିଛି ଅସୁବିଧା ହେଇନଥାନ୍ତା-ଆ, ସାଙ୍ଗମାନେ ଯାଇକି ସାହାଯ୍ୟ କରିଥାନ୍ତୁ।
ଆଜ୍ଞା।
ତଥାପି ଗୋଟେ ମଣିଷତ୍ଵ ଦୃଷ୍ଟିରୁ ଆମେ ତାକୁ ନେଇକି ଯାଇଥିଲୁ, ଆଜ୍ଞା ଆପଣ ସେଇ ତ ମାଡ଼ ମାରିଥିଲେ ଆଜ୍ଞା ଆଉ, ଆପଣ ଯୋଗୁ ଏତିକ ହେଇଥାନ୍ତା ଆଉ, ହେଇଥିଲା ଆଉ।
ଆଜ୍ଞା ମା- ମାରୁ ମାରୁ ମୁଁ ଭାବୁଥିଲି ବାଜିଯିବ ଛାତି କିମ୍ବା ପେଟରେ ସେ ବାଜିଗଲା ଅବା ଅବାଗିଆ ଜାଗାରେ ଆଖି
ଆଜ୍ଞା ମୁଁ ବୁଝିଲି ବୁଝିଲି ଆଜ୍ଞା ଆପଣ ମାରିଥାନ୍ତେ, ମାରି ନଥାନ୍ତେ କିନ୍ତୁ ରାଗରେ ଯେହେତୁ ହାରିବା ହାରିବା ସମୟ ଆସ ଥିଲା, ଆପଣ ରାଗରେ ମାରୁ ମାରୁ ମାରିଥାନ୍ତେ ଛାତି କିମ୍ବା ପେଟରେ। ସେ ବାଜି ବାଜି ବାଜିଗଲା ଅବାଗିଆ ଜାଗାରେ।
ଆଜ୍ଞା ଠିକି ପଏଣ୍ଟ କଥା ଗୁରା କହୁଛ, ଆପଣ ମାନେ ଭଲ ଭଲ କଥା ଗୁଡ଼ା କହୁଛନ୍ତି। ପୁରା ମନମୁଗ୍ଧ ହେଇଯାଉଛି ଆପଣଙ୍କ କଥାରେ, ଆପଣ ବୋଧେ ମୁଁ ଜଣାପଡ଼ୁଛି ଆପଣ ଯାଆନ୍ ତି କିି ବା କିଛି ସବା ଆୟୋଜନ କରିଛନ୍ତି ମାନେ ଯୋଉ କିମ୍ବା ମାନେ ଭଲ ଭଲ ସବାକୁ ଯାଆନ୍ତି କିଛି କଥା ମାନେ ମନୁଷ୍ୟକୁ ବୁଝେଇବା ପାଇଁ। ଏଇ ବିଷୟରେ କରନ୍ତୁ ଭଲ ଲାଭ ଜନିତ ବିଷୟଟି। ଆଉ ଆପଣ କଥାରୁ ଜଣାପଡ଼ୁଚି
ଆଜ୍ଞା ଆଜ୍ଞା ଆପଣଙ୍କୁ ଗୋଟେ ଲୁଚା ଛପା କଥା କହୁଛି ଆଜ୍ଞା ମାନେ ସମିସ୍ତିଙ୍କ ଆଡେ କହିବେନି ଆଜ୍ଞା, ସବୁ ଜାଣିଲେ ମାନେ ଆମ ଘର ଆଗରେ ଭିଡ କରିଦେବେ ନା ସୁ-ଏତେ ବଡ ପ୍ରସିଦ୍ଧ ବ୍ୟକ୍ କ୍ତି ଆମ ଗାଁରେ ଅଛନ୍ତି କିନ୍ତୁ ଆମେ ଜାଣିନଥିଲୁ। ମୁଁ ନାଇ ଆଜ୍ଞା ଭାସ୍ କର ନ୍ୟୁଜ୍ କୁ ତ ମୁଁ କିଣିଥିଲି। ଦେଇ ଦେଇଚି ସେମିତି ସିଏ ଯାହା ଖର୍ଚ୍ଚ କରିବେ କରିବେ ନିଜ ଭରଣ ପୋଷଣ ପାଇଁ, ସେ ଲୋ କମାନେ ତାଙ୍କର ଚଳେଇଚନ୍ତି ଯାହା ପଇସା ପତ୍ର ଆସିବ, ଆଜ୍ଞା ସିଏ ଯୋଉ କୁଏନି ଏ ଯୋଉ କଥା ଗୁରା କୁହେ ନିଉ ଯୋଉ ସମାଚାର ଗୁଟା ପାଆନ୍ତି। କୋଉଠୁ ପାଆନ୍ତି କଇଲେ? ଆଜ୍ଞା ସେ ସମାଚାର ଗୁରା ମୋ ଠାରୁ ହିଁ ନିଅନ୍ତି ବୁଝିଲେ। ମୁଁ ପୁରସ୍କାର ବିତରଣ ର ଖିଛି ଯିଏ ଭଲ ସମାଚାର ଦବ, ଆଜ୍ଞା ତାକ କୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କୃତ କରାଯିବ। ଆଉ ଆଜ୍ଞା ସେମିତି ରଖିଛି। ଭଲ ଆସନ୍ତି ସବୁ ନ୍ୟୁଜ୍ ଯୋଉ ଖବର ଦିଅନ୍ତି ମୋତେ ଆଉ। ମୁଁ ସେଇଟାକୁ ନେଇକି ଭାସ୍କର ନ୍ୟୁଜ୍ କୁ ଜଣାଏ, ଲୁଚା ଛଫା କ-ଖାଏ ଆଉ।
ଆଜ୍ଞା।
ଆଜ୍ଞା ଆପଣ ଯୋଉ ବଜେଇଥିଲେ ସେ ପିଲାଟିର ଅଜାଗାରେ। ବାଜୁ ବାଜୁ ବାଜିବ ଅବାଗିଆ ଜାଗାରେ ତାର ସେ ଶଶୁର ସମ୍ପତ୍ତି କଥା ବି ଉଁ, ତା ଶଶୁର ଘର ପାଖକୁ ପଳେଇଚି, ଯାହାଦ୍ୱାରା ତାର ଟିକେ ବର୍ତ୍ତମାନ ନୁହଁ ଭବିଷ୍ୟତରେ ଅସୁବିଧା ହବ, କଣ ପାଇଁ କହିଲେ? ସିଏ ବର ସେଇ ସମୟରେ ତ ସେ ସେଇ ସମୟରେ ଦୂରଦଶ ଶନ ରେ ତାର ପ୍ରତିବିମ୍ବ ଦେଖିଦେଇଥିଲେ ବୁଝିଲେ। ତାର ଶୁଣି ଦେଇଥିଲେ। ଆଜ୍ଞା ଆପଣ ଟିକେ ବୁଝିବେ ସେ ଯାହା ହେଲା ହେଲା ତାକୁ କହିବେ। ଆଜ୍ଞା ଯା ଭୁଲ କରିଦେଇଛି କରିଦେଇଛି ତାକୁ କହିବ ଆଜ୍ଞା ବୁଝିଲେ।
ଆଜ୍ଞା।
ତାକୁ ଟିକେ ଦେଖିବେ ନହେଲେ ଶଶୁର ସମ୍ପତ୍ତି କଣ ସବୁବେଳେ ସୁଦୃଢ ରଖିବାକୁ ପଡିବ ବୁଝିଲେ।
ଆଜ୍ଞା ମୁଁ ତାହେଲେ କହିବି ଯେଦକି ହବନି ଯଦି ଆମେ ଆମେ ସାଙ୍ଗମାନେ ଅଛୁ ତା ଫଳରେ ଆପଣ କିଛି ସହାୟତା କରିବୁ ଆଉ।
ଆଜ୍ଞା ମନ ମଜବୁତ କରିବେ ତାପରେ ଭଲ ମଜବୁତ ହେଲେ ହବ ନହେଲେ ନାଇଁ ଦେଖିବା ଆଉ ରହୁଛି ଆଜ୍ଞା।
ଆଜ୍ଞା ଧନ୍ୟବାଦ।
ଆଜ୍ଞା ଆଜ୍ଞା ରହୁଛି।